ଅଁ- ଶୋଇଚି ଆଉ କଣ କରିବା। ତ ଦୁନିଆ ଖାଇ ପିଇକି ଶୋଇବା କଥା ଆଉ। ଖିଆ ପିଆ ସରିଲାଣି ତମର?
ହଁ ସରିଲାଣି। ତମେ ଖାଇସାରିଲଣି?
ହଁ ଖାଇସାରିଲେଣି କଣ ହେଇଥିଲା ଆଜି?
କ ଆମର ଆଜି ହେଇଥିଲା ଭାତ ଡାଲି ଆଳୁ ଭଜା
ହୁଁ ଆଉ
ଓ ଆଉ ଦହି ଏମତି ଖାଇଥିଲି ଆଉ।
ଏ ଆମ୍ବ ଦହି ଖାଇ ଦେଇେଇଛ ଦିଟା ଆକୁ ଏ ଏ ହେ ଆମ୍ବ ଦହି ଖାଇଲେ ପେଟ କାଟେ।
ସେମିତି କି।
ହଁ ଶୁଣିଥିଲି ମୁଁ କେବେ ଟ୍ରାଏ କରିନି ଯେ ମୁଁ ଶୁଣିଥିଲି। ଆମ୍ବ ଦହି ଦି ଟା ଖାଇଲେ ପେଟ କାଟେ ବୋଲି। ହଉ ପେଟ କାଟିଲେ ମତେ ମନେ ପକେଇବ ହେଲା କହିଥିଲି ଏ
ହଉ ହଉ ହଁ ହଁ। ତମେ କଣ ଖାଇଲ।
ମୁଁ ଖାଇଲି ଭାତ, ଡାଲି, ଭଜା ଆଉ ତରକାରୀ। ଆଳୁ ଭଜା ଆଉ ଏଇଟା କଣ ହେଟା କି ପନି ପନୀରୁ ପୂଛ ପଳାଇଲା ଦେଖେ। ଆଜି ପାଟିରୁ କଣ ବାହାରିଲା କେଜାଣି ପନିର ବାହାରି ପଡ଼ିଲାଣି ଏ ଭେଣ୍ଡି ଦରକାରୀ ନାହିଁ। ଭେଣ୍ଡି ବେଶର
ହଁ ବଢିଆ ଲାଗୁଥିବ ତାହେଲେ ଆଉ।
ହଁ ଖାଇ ଦେଇେଛି ଆଉ ଭଲ ଲାଗିଲା ତ। ଆଜି ରବିବାରଟା ଟିକେ ଆଇଁଷ ହେଲାନି ଭଲଲାଗିଲାନି ଆଉ। ଆଇଁଷ ହେଇ ଆଇଁଷ ହେଇଥିଲେ ଆଉ ଟିକେ ଭଲ ଲାଗିଥାନ୍ତା।
ହଁ ରାତିରେ ଖାଇଦବ ଆଉ।
ରାତିରେ ଖାଇବା ଆଉ ହଁ ମୁଁ କରିଛି ଯିବି ଖାଇଦେବି।
ହଁ ଆମେ ବୋଧେ ଅଣ୍ଡା ବନେଇବୁ ରାତିରେ।
ଅହ ତାହେଲେ ଭଲ କଥା ଅଣ୍ଡା ତରକାରି ଖାଇଦେବା ଉ।
ହଁ ଆସ ଖାଇକି ଯିବ।
ହଉ ମନେ ପକେଇବ ମୋର ମନେ ରହୁନି ତ ମାଉ କାହା ଘରୁକୁ ନହେଲେ ପଳେଇବି ଖାଇବାକୁ।
ହଉ ହଉ ଠିକ ଅଛି ମନେ ପକେଇଦେବି। ଆଉ କଣ ପଢାପଢି କେମିତି ଚାଲିଛି କଣ?
ପଢାପଢି ଏତେ ତ କିଛି ଚାଲନି। ଏ ବିଇଡି ପ୍ରବେଶିକା ପରୀକ୍ଷା ଦେଇଥିଲି କାଇଁ ହବ କି ନାଇଁ ଠିକ ଲାଗୁନି ମୋର କାଇଁ ତମେ ବି ଗ ଦେଇଥିଲ ବ ତ ସେଟା?
ହଁ-ଜେ
ଅହ କଣ ହେଲା ଭଳିଆ ଲାଗୁଛି ହେଇଓ।
ନାଇଁ ମତେ ଲାଗୁନି ହେଇଯିବ ବୋଲି। କେତେ କଣ ଆସିଛି ତମର?
ମୋର ତ ଆଇଛି କେତେ ଏକତିରିଶ ପଏଣ୍ଟ ଫାଇବି ନା କଣ ଆଇଛି
ଏକତିରିଶ ଦଶମିକ ପାଞ୍ଚ ତମର?
ମୋର ଆସିଛି ପଚାଶ ଦଶମିକ ସାତ ପାଞ୍ଚ।
ତାହେଲେ ତ ହେଇଯିବ ବୋଧେ ତମର
ଲାଗୁନି ହେଇଯିବ ବୋଲି। ଆଉ ଗୋଟେ ତିନି ଚାରି ନମ୍ବର ରଖିଥିଲେ ହେଇଥାନ୍ତା କି କଣ କୀ?
ଓ ନାଇଁ ହେଇଯିବ କଉଥାେ ଲାଗୁଛି ତ ଦେଖାଯାଉ କଣ ହଉଛି।
ହଁ ତୁମ ପତଳା ସାଙ୍ଗର ହେଇଯିବ। ତମ ପତଳା ସାଙ୍ଗଙ୍କର ହେଇଯିବ।
କିଏ କିଏ
ତମ ପତଳା ସାଙ୍ଗ।
ପତଳା ସାଙ୍ଗ?
ହଁ, ତମର ଜଣେ ପତକା ସାଙ୍ଗଟିେ ଅଛନ୍ତି। ଗୋଟେ ମୋଟା ସାଙ୍ଗ ଆଉ ଗୋଟେ ପତଳା ସାଙ୍ଗ ତମ ପତଳା ସାଙ୍ଗଙ୍କର ହେଇଯିବ ଆଉ।
ହଁ ଆଙ୍କର ହେଇଯିବ। ହଁ ତାଙ୍କେ ପାଠୁଆ ପିଲା କହିଲେ ହବ।
ହଁ
ଆଉ ଏଥର ରଥଯାତ୍ରାରେ କୁଆଡ଼େ ବୁଲାବୁଲି?
ନାଇଁ ରଥଯାତ୍ରା କୁଆଡେ ବୁଲାବୁଲି ନାହିଁ ଏଇଠି ହିଁ ଦେଖିଯିବି।
ଏଠି ତ ଆମେ ବି ତ ଏଇଠିକିକ ଦେଖିବୁ ଏଇ ବା ବାରଟା ସାଢେ ବାରଟା ବେଳୁ ଷ୍ଟାର୍ଟ ଆରମ୍ଭ ହଉଛି ତ ଗୋଟେ ସାଢେ ଗୋଟେ ବେଳକୁ ଗଲେ ମେଡିକାଲ ଛକ ପାଖାପାଖି ଥିବେ।
ହଁ
ଓ ସେଇଟା ଠିକ ସେ ଟାଇମ ରେ ଯିବ ରଥ ଦର୍ଶନ କରିଦବ ଠାକୁରଙ୍କୁ ଦର୍ଶନ କରିବ। ଟାଣିକି ଟିକେ ଆସିବା କଥା ଆଉ।
ହଁ ସେମତି ତ
ଆ ଆର ବର୍ଷ ହ ତ ସେଇ ସମୟରେକା ଯାଇଥିଲୁ।
ହଉ କଣ କରିବା?
ଆର ବର୍ଷ ବି ତ ସେଇ ଓଟା ଚଉଦ ତାରିଖରେ ଅଛି ବୋଧେ? ମୁଁ ବି ଜାଣିନି ଠିକ ସେ, ବୋଧେ ଚଉଦ ତାରିଖରେ ଅଛି?
ଓହୋ ହଉ ଯିବା ଦେଖିକି ଆସିବା।
ହଁ
ହଁ
ଚଉଦ ତାରିଖରେ ଥିଲେ ବାହୁଡା ବି ତ ଗୋଟେ ନଅ ଦଶ ଦିନ ପରେ ଆଉଥରେ ହବ।
ହଁ
ସେଇ ତେଇଶି ଚବିଶ ଆଡକୁ ବୋଧେ ଆଉଥରେ ହବ।
ହଁ ଯିବା ଦେଖିକି ଆସିବ।
ହଁ
ବର୍ଷକୁ ତ ଥରେ ଆଉ।
ବର୍ଷକୁ ଥରେ ଦେବ କାଲି ଦେବସ୍ନାନ ପୂର୍ଣିମା ପରା?
ହଁ କାଲି କି?
ସେ ମୁଁ ବି ଜାଣିନି ଠିକ୍ ରେ ମୋତେ କିଏ ଗୋଟେ କହୁଥିଲା କହୁଥିଲା କ ତମର
ତାହେଲେ
କାଲି ଦେବସ୍ନାନ ପୂର୍ଣମୀ ଅଛି ବୋଧେ?
ଓହୋ ହେଇଥିବ ତାହେଲେ ଥିବ କାଲି?
ହଁ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଭଲ, ଭଲ ଠିକ
ଖୁଡ଼ି କୁଆଡେ ଯାଇଛନ୍ତି ଖୁଡ଼ି?
ହୁଁ ସେ ରୋଷଇ ଘର ଆଡେ ଅଛନ୍ତି। ରୋଷେଇ ମାନେ ରୋଷେଇ ଘର ଆଡେ ଅଛନ୍ତି।
ହ ହଁ
ହଁ
ହୁଁ
ଆଉ ତମର କେତେ ଜଣ ଭାଇ ଭଉଣୀ କି?
ଚାରି ଜଣ।
ଚାରି ଜଣ ତମେ ସବୁଠୁ ବଡ ନା ସାନ?
ନାଇଁ ନାଇଁ ମୁଁ ମଝିଆ ଫାଷ୍ଟ ମୋ ଦିଦି ତାପରେ ଭାଇ ତାପରେ ମୁଁ ତାପରେ ଆଉ ଗୋଟେ ସାନ ଭାଇ।
ସାନ ଭାଇ ର ପ୍ଲସ ଟୁ ସେକେଣ୍ଡ ଇଅର। ଦେଇ ଦିତୀୟ ବସିଛି।
ହଁ ହଁ।
ହଁ
ଦିଦିଙ୍କର ବାହାଘର ସରିଲାଣି?
ନା ନା ସରିନି।
ଅା ବ ଚାଲିଛିାଉ
ହଁ କଣ ପରୀକ୍ଷା ସବୁ ହଉଛି ଆଉ।
ଓ ହୋ ତ ସମସ୍ତେ ସେଥିପାଇଁକା ପ୍ରସ୍ତୁତ ହଉଛନ୍ତି ଆଉ ଦିଦି କେ
ହଁ ପରା କଣ କରିବା ମୋ ଦିଦି ମୋଠୁ ହଁ ଦି ତିନି ବର୍ଷ ନା ଚାରି ବର୍ଷ ବୋଧେ
ଓହୋ।
ସେ ସେତିକି ତିନି ଚାରି ବର୍ଷ ବଡ ସିନା କିନ୍ତୁ ମୁଁ ବଡ ଭଳିଆ ଦେଖାଯାଉଛି ସେ ସାନ ଦେଖାଯାଉଛି।
ଆରେ ଆରେ
ଦେଖିଲେ ସବୁ କହୁଛନ୍ତି ତମେ ବଡ କି କହୁଛନ୍ତି।
ଜାଣି ପାରୁନାହାନ୍ତି ଲୋକଗୁଡାକ ଆଉ।
ହଁ ଦେଖିଲା ବେଳେ ଚାରି ବର୍ଷ ବଡ ପୁଣି
ହଁ।
ଆଉ ବୁଲାବୁଲି ଆଜି କୁଆଡେ ଆଜି କରିଛ କି ନାଇଁ?
ହଁ ଆଜି ବୋଧେ ଯାଇଥିଲେ।
ଆଚ୍ଛା କେତେବେଳେ
ହ ଯାଇଥିଲି କେତେବେଳେ ଏଗାରଟା ଅଧେ ଉପରେ ହେଇଯାଇଥିଲା ବୋଧେ।
ଏଗାରଟା ପଇଁଚାଳିଶ ନା ଚାଳିଶ ରେ। ହଁ ସେ ଅଞ୍ଜଳିର ଅଞ୍ଜଳିର କିଣା କିିଣି ଥିଲା ତ ସେ ଗୋଟେ ଡ୍ରେସଟେ ଆଣିଲା ଏମିତି ଯାଇକି ହୋଲସେଲ ଦୋକାନରୁୁ ସେ ସାବୁନ ଧରିକି ଆସିଲୁ ସାବୁନ ବ୍ରଶ ପଞ୍ଚ ତାରଖେ ଆସ୍ତ
ଗୋଟେ ଦିନରେ ପୁରା କରିକି ପଲେଇ ଆସିଛ ବଜାର ବୁଲା ଆଉ।
ହଁ ପହର ଦିନ ତ ଯାଇଥିଲୁ ଆଜି ହଁ ପରଦିନ ଯାଇଥିଲ ଆଜି ପୁଣି ଥରେ ଯାଇକି ଆଇଲୁ ଆଉ। ଯିବା ବୋଲି କହିଲେ ଘରେ ବିରକ୍ତି ଲାଗୁଛ।
ଗୋଟେ ଗୋଟେ ବୁଲିବା କଥା ଆଉ।
ହଁ ଘରେ ଏମିତିରେ ବିରକ୍ତ ଲାଗୁଛି। ହଁ ଯିଏ ଡାକିଲେ ପଳେଇବା କଥା ହଁ।
ଇଆଡ଼େ ଟିକେ ପଳେଇବା କଥା ବୁଲିକି ଆସିବା କଥା ।
ହଁ।
ଏଇ ତ ଦୁନିଆ
ହଁ ପରା କଣ କରିବା ଆଉ। ତମ ଘରେ କେତେଟା ପଙ୍ଖା ଅଛି?
ଏକ, ଦୁଇ, ତିନି, ଚାରଟା।
ଏତେ ସାରା ପଙ୍ଖା ଅଛି?
ଦୋକାନ ଘରେ ଗଟେ ଲାଗିଛି।
ଓହୋ, ତାହେଲେ ତମର ଦୋକାନ ବି ଗୋଟେ ଅଛି?
ହଁ ଦୋକାନା ଅଛି ଗୋଟେ ଆଉ। ଛୁଟିଆ ଦୋକାନଟେ ଆଉ।
ହଉ ଯିବି କେତେବେଳେ ଆଉ କିଣାକିଣି କରିବା ପାଇଁ।
ହଁ ତମର ଜିନିଷ ଗୁଡା ସବୁ ମିଳୁଛି ଆମ ପାଇଁ କିଛି ନାହିଁ। ସବୁ ସେ ଟେସନାରି ଜିନିଷ।
ଓ ହଁ। ହଉ ଯିବି କେତେବେଳେ ଧରିକି ଆସିବି ଆଉ।
ଆସ ଏଇଟା ଗୋଟେ କଥା ଆସ ଆସ ଭଲ ସେ ବୁଲିକି ଯି ଆସ।
ହଉ ହଉ।
ଆଉ ଆ ଘର ଆଗ ଗରେ ମନ୍ଦିର ଟା ବି ଅଛି ସେଠିକ ବୁଲି କି ପଳେଇବ।
ହଁ ହଉ, କୋଉ ମନ୍ଦିର ଅଛି ଘର ଆଗରେ?
ହନୁମାନ ମନ୍ଦିର।
ହ ହ ହଉ ହଉ।
ବେଳେ ବେଳେ ଯାଉଛି ପୂଜା ପାଠ ବି କରିଦଉଛି ଦେଖିବ ଆଇକରି କେମିତି କରୁଛି।
ହଉ।
ହଁଁ
ହ କଣ କୁହ ହଁ କଣ କହିଲ?
ଖାଇବାରେ କଣ ପସନ୍ଦ?
ଖାଇବାରେ ଏମିତି କିଛି ନାହିଁ ଯାହା ଦେଲେ ବି ଖାଇ ଦଉଛି ଆଉ।
ଆଉ ଏଇଟା ହିଁ ଭଲ କିଛି ପସନ୍ଦ ନା ପସନ୍ଦ ନାହିଁ। ହୁଁ
ମାନେ ଏମିତି ବାଛୁନି କିଛି ଜିନିଷ ଖାଇବା ପାଇଁ ଖାଇ ଦଉଛି। ଏଇଟା ଖାଇବିନି ସେଟା ଖାଇବିନି ସେମିତି ନା ଖାଇଦଉଛି।
ହ
ଯୋଉ ଜିନିଷ ଟା ଆଗରୁ ଖାଇନଥିବୁ ସେଇଟା ହିଁ ଖାଇବି। ହଉ ହଉ ଠିକ ଅଛି ରଖ ତାହେଲେ ହଁ।